ଘର କୋଉଠି?
ହ୍ୟାଲୋ।
ହଁ ହ୍ୟାଲୋ।
ଜୟ ଜୟ ଜଗନ୍ନାଥ ମ୍ୟାମ।
ହଁ, ଆପଣ ଘରଟା କଉଠି?
ଜୟ ଜଗନ୍ନାଥ ମ୍ୟାମ୍।
ଜୟ ଜଗନ୍ନାଥ। ଆପଣଙ୍କ ଘର କୋଉଠି?
ଆମର କେଉଁଝର ଆପଣଙ୍କର?
ଆମ ଘର ଆକଚୁଲି ଯାଜପୁର।
ମ୍ୟାମ୍ ସାଉଣ୍ଡ ଟିକେ କମ ହଉଚି।
ସାଉଣ୍ଡ କମ ହଉଚି?
ଆଜ୍ଞା।
ଏବେ ସାଉଣ୍ଡ କମ ଅଛି ନା ଠିକ ଅଛି? ନେଟୱାର୍କ ଟିକ ଅପଡାଉନ ରହୁଚି ବର୍ଷା ପାଇଁ ତ।
ଆଛା ଆଛା ଆଉ ଆପଣ ମ୍ୟାମ ଜ ଆପଣଙ୍କ ଘର?
ଆମ ଘର ଯାଜପୁର।
ଯାଜପୁର।
ଆଜ୍ଞା।
ହୁଁ
ଆମ ଆଡେ ଯଉ ବର୍ଷାର ସମ୍ଭାବନା ଅଛି।
ହୁଁ ମ୍ୟାମ ବର୍ଷା ହେଇକି ଛାଡିଥିଲା ଏବେ।
ଆକାଶର ପରିବର୍ତ୍ତନ ହେଇଛି ନା ସେଇଭଳି ବିଜଳି ମାରୁଛି?
ଟିକେ ପରିବର୍ତ୍ତନ ଅଛି ପାଗ ଟିକେ କୋହଳ ଅଛି।
ଆମ ଆଡେ ତ ବିଜୁଳି ମାରି ଛି ବୋଧେ କାଲି ହିଁ ବର୍ଷା ପୁଣି ହେବାର ସମୟ ଅଛି।
ଆଚ୍ଛାସ ଆଉ ମ୍ୟାମ ମୋର ପ୍ଲସ ଟୁ ସ ପ୍ଲସ ଟ ସରିଲା ଏବେ ଡିପ୍ଲୋମ ପାଇଁ ରେ ମାନେ ରେ ପଢିବା ପାଇଁ ଚାହୁଁଛି ଆଉ ଡିପ୍ଲୋମା।
ଦେ
ମ୍ୟାମ ଆଜି କଣ ଖାଇଥିଲେ?
ମୁଁ ଆଜି ଖାଇଥିଲି ଭାତ ଡାଲମା ମଞ୍ଜା ତରକାରୀ। ଆଉ ବଡିଚୁରା ବାଇଗଣ ଛେଚା ଦହି ବାଇଗଣ।
ଆପଣ ପଟେ ଧାନ ଚାଷ ହଉଛି?
ହଁ ଧାନ ଫସଲ ହୋଉଛି।
ସ୍ନା ଆମ ପଟେତ ଏବେ ରୁଆପଦା ହିଁ ଚାଲିଛି। ଆମ ଧାନ ଚାଷ ଆଜ୍ଞା।
ଆପଣ ଆଡେ ବିଲ ତାହେଲେ କାମ ହେଇଗଲାଣି।
ଆଜ୍ଞା ଏବେ ଧାନ ତଳି ପଡିଥିଲା ଏବେ ତଳି ସେରା ମାରିକି ବିଲରେ ରୁଆ ପତା ଯା ରୁଆ ହଉଛି ତାପରେ ତାପ ତାପଣ ଜାଣିଥିବେ ଧାନ ବଛା ହବ।
ହୁଁ। ଆମେ ସେମାନେ ଓଡିଶାର ଲୋକ ମୁଖ୍ୟ ଚାଷ ବିଷୟରେ ଆମକୁ ମାନ ନଛି
ଆଜ୍ଞା ନାଇ ଆପଣଙ୍କ ଗୋଟେ ଫେମସ ଜାଗା ଏମିତି କଣ ଅଛି ଟିକେ କୁହନ୍ତୁ?
ଆମ ସେ ହଉଛି ମା ବିରଜାଙ୍କ ମନ୍ଦିର ଫୁମ
ଆଜ୍ଞା ଆଜ୍ଞା।
ହୁଁ ହୁଁ ଯେମିତି ଛୋଟ ମୋଟ ଜାଗା ଆସ ବୀରଜ ଟା ଟିକେ ସବୁଠୁ ଫେମସ ଆଉ।
ଆଜ୍ଞା ଆପଣ ଯୋଉ ଆପଣ ଯାଜପୁର ପାଖରେ ଯୋଉ ଜଳେଶ୍ଵର ଜାଣିଥିବେ।
ଆଜ୍ଞା।
ମିନି କେଦାରନାଥ।
ହୁ ହୁ।
ସିଏ ବି ଏବେ ଫେମସ ଅଛି ନାଇଁ କି?
ହୁଁ ଆମେ ମାନେ କଣ କି ଯାଜପୁର ଡିଷ୍ଟ୍ରିକର ଆମେ ଟିକେ ଭିତରକୁ ରହିଯାଇଛୁ ତା ଛଡା ଆମେ ଫାମିଲ ରେ ବି ରହୁ ଚୁନା ସେମିତି ଅଳ୍ପ ସମୟ ଏ ସେମିତି କରିକି ବୁଲାବୁଲି କରୁ ବେଶି ସମୟ ଆମେ ବୁଲାବୁଲି କରିପାରୁନା ଏ ସମର ଭାକା କା ହେଲେ ବୁଲାବୁଲି କରୁଉ
ଆଜ୍ଞା। ଆ ମ୍ୟା ଆପଣଙ୍କର ମାନେ ଆପଣ ଏବେ କଣ କରୁଛନ୍ତି?
ହେଇବୁ ଆମର ଜଏଣ୍ଟ ଫ୍ୟାମିଲି ପ୍ରେମ ଅଛି ମୋଦି ଦିଟା ପୁଅ ଅଛନ୍ତି।
ହୁଁ। ଆପ ଆପଣ ମାନେ ଆମ ଏପଟେ ଯୋଉ କେଉଁଝରରେ ଆପଣ ମା ତାରିଣୀ ଟେମ୍ପୁଲ ଯାଆନ୍ତି?
ହଁ ମା ତାରିଣୀ ଟେମ୍ପୁଲ ଯାଇଛି।
ଆଚ୍ଛା ଆମ ଯୋଉ ୱାଟର ମାନେ ଆମ ଯୋଉ ଆଚ୍ଛା ଯୋଉ ଆମର ୱାଟରଫଲ୍ ଯାଇଛନ୍ତି?
ୱାଟରପୁଲ୍ ହଁ
ସାନ ଆମ ଯୋଉ ସାନ ଘାଗରା ବଡ ଘାଗରା।
ଅ ହଁ ହଁ ଯାଇଚି ଆଉ ବିମ୍ ଫିମ୍ ବି ଯାଇଛି।
ଆଚ୍ଛା ଆଚ୍ଛା। ଆମ ରୋଷେଇ ରୋଷେଇ କଣ ରୋଷେଇ କଣ ଶିଖିଛନ୍ତି ଯୋଉ କୁହନ୍ତୁ?
ରୋଷେଇ ରୋଷେଇ ଭେଜ, ନନଭେଜ୍ ସବୁ ଆସେ ଆଉ।
ଆଚ୍ଛା।
ରୋଷେଇ ସବୁତ କଲ ଚିକେନକୁ ଆଉ ପନିଆରି ଫନିଆରି ମସରୁମ୍ ଫସରୁମ୍ ସବୁ କରିଛି କିଛି। ଆଉ।
ଆଜ୍ଞା।
ସବୁ ଭେଜ୍ ଆଇଟମ ହେଲା ମତେ ଆଇଁଷ ଭିତରେ ଟିକେ ପକୋଡାଟା ଭଲ ଲାଗେ।
ମେ ରଥଯାତ୍ରାକୁ କୁଆଡେ ଯାଉଛନ୍ତି ବୁଲକେ?
ଜାତେରା ଆମ ଗାଁ ରେ ହିଁ ଅଛି ସେ ମନ୍ଦିର ବଡ ଠାକୁରଙ୍କ ମନ୍ଦିର ଗାଁ ରେ ରଥ ଆସେ। ଆମେ କୁଆଡେ ଯାଉନା ଏଇଠୁ ଆମେ ଦେଖୁ ଆଉ।
ଚା ଜ।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
ହୁଁ ଜଗା ରଥଯାତ୍ରା କହିବା ଗଲେ ଆମ ଓଡିଆ ଲୋକଙ୍କର ଫେମସ ଯାହାନେ
ହୁଁ ହୁଁ ହିନ୍ଦୁ ମାନଙ୍କର ବଡ ପର୍ବ ରଥଯାତ୍ରା।
ଆଜ୍ଞା ଆପଣ ପୁରୀ ଯିବା ପାଇଁ ପ୍ଲାନ୍ କରିଛନ୍ତି ନା ନାଇଁ?
ପୁରୀ ଆମେ ଯିବା ପାଇଁ ଚାହୁଁ କିନ୍ତୁ ଏତେ ଭିଡ ହୁଏ ଯେ ଛୁଆଙ୍କୁ ନେଇକି ଯାଇ ହୁଏ ନା। ଠା କୁରଙ୍କୁ ସେଇଠୁ ଡାକି ଦଉ ଘରେ ଏଇ ପାଖରେ ଠାକୁରଙ୍କୁ ଦେଖି ତାଙ୍କୁ ଡାକି ଦଉ ଆଉ। ଆଉ ଅଦର ଟାଇମରେ ଆମେ ଯାଉ।
ଯେହେତୁ ଆମ ଓଡିଆ ମାନଙ୍କର ଗୋଟିଏ ହିଁ ତୀର୍ଥ ସ୍ଥାନ ପୁରୀ ଜଗନ୍ନାଥ ମନ୍ଦିର। ସେ ତ ଆମ ଆମ ଏରିଆ ପାଖରେ।
ସମର ରେ ଯାଉ ନହେଲେ ୱିଣ୍ଟର ଫାଷ୍ଟ ଶୀତ ଦିନରେ ଫାଷ୍ଟ ଯାଉ। ନହେଲେ ଗ୍ରୀଷ୍ମ ଋତୁ ଫାଷ୍ଟରେ ଯାଉ।
ଆଜ୍ଞା। ଆମର ତ ଏପଟେ କହିବାକୁ ଗଲେ ଆମର ଜଗନ୍ନାଥ ମନ୍ଦିର ଫେମସ।
ହଁ ଜଗନ୍ନାଥ ମାନେ ସରି ସେ ମନ୍ଦିର ଠାକୁର ହିଁ ଭାରତରେ ଫେମସ। ବାହାର ଲୋ କ ଯଦି କେବେ ଆଉଟ୍ ସାଇଡ୍ କୁ ଆସନ୍ତି ତାହେଲେ ଏଇ ଜଗ ମାନେ ଏଇ ମନ୍ଦିର ପାଇଁ ହିଁ ଆସନ୍ତି।
ଆଜ୍ଞା ହଉଥିବ ଠାକୁର ତାଙ୍କ ଭଳି ଠାକୁର କିଏ ନାହାଁନ୍ତି।
ହୁଁ।
ହୁଁ। ତଥାପି ଆପଣ ପ୍ଲାନିଂ କରୁଛନ୍ତି କି ଯିବା ପାଇଁ?
ହଁ କରିଛୁ ଯାଇଥିଲୁ ସମରରେ ଯାଇଥିଲୁ, ଏବେ ସେଇ ଅଗଷ୍ଟ ସେପ୍ଟେମ୍ବର ରେ ଅଛି ଯିବାର।
ଆଜ୍ଞା। ଆପଣଙ୍କ ଆଡେ ମ୍ୟାମ ଛତୁ ଚାଷ ହୁଏ?
ହଁ ଛତୁ
ଆଜ୍ଞା।
ଛତୁ ଟା ମାନେ ଆମର ନର୍ମାଲି ଏମିତି ଘରେ କରୁ ହୁଁ ଲୋକ କରନ୍ତି ଛତୁ ଚାଷ କରନ୍ତି। ଛତୁରେ ଅଧିକ ଲାଭବାନ ହୁଅନ୍ତି। ବୋହୁତ କମ ପରିଶ୍ରମରେ ଛ ତୁରେ ଅଧିକ ଲାଭବାନ ଲୋକ ହୁଅନ୍ତି।
ଆଜ୍ଞା ଆମ ଏପଟେ ଛତୁ ଟା ଆମର ଯୋଉ ଚା ଆମର ଚାଷ ହୁଏନି ଆଜ୍ଞା। ଆପଣ ଆମ ମାଟି ତଳୁ ବାହାରେ ଆପଣ ଜାଣିଚନ୍ତି?
ବୋଧେ ହଁ ବାଲି ଛତୁ ଗୋଟେ କୁଟା ଛତୁ ଗୋଟେ ଗୋଟେ ଆଣ୍ଠୁଆ ଛତୁ ଆମେ ସବୁ ବିଭିନ୍ନ ପ୍ରକାର ଛତ ତୁ ଜାଣିଚୁ ଦେଖିଚୁ ବି ଆଉ ଆପଣଙ୍କର ସେଇ ବାଲି ଛତୁ ଟା ହୁଏ କି ଟିକି ଛତୁ ଟା?
ଆଜ୍ଞା ଆଜ୍ଞା ଆଉ ଗୋଟେ ରୁଟୁକା ଛତୁ ଜାଣିଥିବେ ମାଟି ତଳୁ ଆସେ?
କି ଛତୁ?
ରୁଟୁକା ଛତୁ ମ୍ୟାମ।
ରୁଟୁକା ଛତୁ ନା ମୁଁ ଫାଷ୍ଟ ଟାଇମ ପାଇଁ ଶୁଣିଲି। ସେ ଛତୁଟା ଦେଖିବା ପାଇଁ କିଭଳି?
ପୁରା ମ୍ୟାମ ଗଲେଇ ଭିତର ଟା ଟାଣ। ଖାଇବେ ଆପଣ କୁଡ୍ କୁଡ୍ କାଡ୍ କୁଡ୍ ଲାଗିବ।
ହଁ ସେ ଆଣ୍ଡୁଆ ଛତୁ ଟାଇପ ର ସେ ଆପଣ ଯୋଉଟା କୋହୁଚନ୍ତି। ନା ସେଟା ବୋଧେ ଆଣ୍ଡୁଆ ଛତୁ। ସେଟା ଆଣ୍ଡୁଆ ତା ନାଡ ଟା ବୋହୁତ ମାନେ ମୋଟା ଟିକେ।
ନାଇଁ ମ୍ୟାମ୍ ସେଟାତ ନା ନାଇଁ ମ୍ୟାମ୍ ସେଟା ତ ନାଡ଼ି ଛତୁ।
ଆଉ ଗୋଟେ ଅଛି ଆଉ କଣ ଯାହା ହୋଉ ତମ ସହିତ କଥା ହେଇକି ଗୋଟେ ଛତୁର ନା ବି ଆଜି ମୁଁ ଜାଣି ପାଇଲି।
ଜଙ୍ଗଲରେ ହୁଏ। ସେଟା ମାଟି ତଳୁ ତାଡିକି ଲୋକ ବର୍ଷା ହେନେ ସେ ମାଟି ତଳୁ ବାହାରେ। ଟିକେ ଦୁସେ ଲୋକ ତାକୁ ତାଡିକି ଆଣି ଖାଆନ୍ତି।
ମାନେ କେତେ ବଡ ଛତୁ ଟେ ସେଇ ନର୍ମାଲ ଛତୁ ଭଳିଆ ନା ଟିକେ ବଡ?
ନାଇଁ ମ୍ୟାମ ସେ ଟିକେ ଗୋଲେଇ ଟାଇପ ର।
ଉହୁଁ। ଉଁ ହୁଁ ହୁଁ। ବିଭିନ୍ନ ପ୍ରକାର ଛତ୍ ଆଁ?
ଆମର ଏପଟେ କୁଟା ଛତୁ ଟା ମ୍ୟାମ୍ ଆମର ଯୋଉ କୁଟା ଜାଣିଥିବେ ଧାନ ଯୋଉ
ହଁ ହଁ ଆମର ବି ଏପଟେ କୁଟା ଛତୁ ହୁଏ। ମୁଁ ବି ଦେଖିଚି ଆମେ ବି ଖାଇଚୁ କୁଟା ଛତୁରେ ହୁଏ।
ଆମର ସେଟା ପଚି ପ୍ କୁଟା ଟା ପଚିକି ହୁଏ ଆଉ।
ହଁ ଯୋଉ କୁଟୁା ଟା ରହିଯାଇଥାଏ ସେଇଠି ହୁଏ ଆଉ। ଏଇ ସିଜିନରେ ହିଁ ଛତୁଟା ଫୁଟେ।
ନାଇଁ ମ୍ୟାମ ଏଇ ସି ହଁ ହଁ ଆଜ୍ଞା ମ୍ୟା ଠିକ୍ ଠିକ୍। ଆପଣ ଆପଣ ଚାଷ କରି ଆପଣ ତମ ଆପଣଙ୍କର ହେଇଚି ବୋଧେ?
ଆମର ହୁଏ। ଆମେ ବି ଛତୁ ଆମର ବି ଘରେ ଖାଇବା ପାଇଁ ପକୋଉ। ଏଇ ମଞ୍ଜି ଆଣିକି ବେଡ ପକେଇକି କରୁ।
ଆଜ୍ଞା।
ଆଉ ଆପଣଙ୍କ ବାଡିଘରେ କଣ ପନିପରିବା ଚାଷ କରୁଚନ୍ତି?
ଆମର ଆମେ ତ ଆସି ରିସ୍ ଆମର ଲଗା ହେଇଚି ବାଇଗଣ।
ହୁଁ।
ଭେଣ୍ଡି ଜାଣିଥିବେ?
ହଁ।
ଆଉ ମକା ମ୍ୟାାମ ଜାଣିଥିବେ?
ହଁ ମକା ଜାଣିଛି।
ମକା ଆଉ ବୋଇତାଳୁ ମ୍ୟାମ ଜାଣିଥିବେ?
ହଁ ବୋଇତଆଳୁ ଜାଣିଚି। ଆମର ବି ସବୁ ଚାଷ ହୋଉଚି।
ହଁ ଆମର ମ୍ୟାମ ଚାଷ ନାହିଁ। ଆମର ମାନେ ନିଜ ପରିବାର ଖାଇବା ପାଇଁ ଲଗା ହେଇଚି।
ଓହୋ ନା ଆମର ସେମିତି ଲଗା ହୁଏ। ଗୋଟେ ଏକର ଦିଇ ଏକର ଭଳିଆ। ଲଗାନ୍ତି ଏଇଟା ନଈକୂଳ ମାଟି ଟା ତ ସବୁ ପ୍ରକାର ଫସଲ କରନ୍ତି।
ଆଜ୍ଞା ଆମର ବି ସେ ଆମର ଟିକେ ମାଟିଆଳ। ଆମର ନଈ ଟିକେ ନାଇଁ ଆମର ଡ୍ୟାମ ଗୋଟେ ଅଛି ଆମର ଯେତେବେଳେ ପାଣି ସଟ ହୁଏ। ସେଇ ଡ୍ୟାମ ରୁ ଆମେ ପାଣି ଆ
ଉଁ ହୁଁ।
ମାନେ ଗାଁ ଲୋକ ସବୁ ଏକଜୁଟ ହେଇ କହିଲେ ସେ ଡ୍ୟାମ ଆମକୁ ପାଣି ଦେଇଥାଏ।
ଓହୋ ସେଇଟା ତାହେଲେ ତମର ୱା ୱାଟର ସପ୍ଲାଏ କିଛି ହେଇନି ମାନେ କିଛି ବୋରିଙ୍ଗ ଫୋରିଙ୍ଗ ସେଠି ସିଷ୍ଟମ କରିନାହାନ୍ତି ବିଲରେ?
କରିଛନ୍ତି ମ୍ୟାମ ଆମ ଉଞ୍ଚା ଯେହେତୁ ଆମେ ପାହାଡ଼ ଉପରେ ଅଛୁ ନା ସେଥିପାଇଁ ଆମ ଉପରକୁ ପାଣି ଆସୁନି।
ଉଁ ହୁଁ।
ଆଉ ଉଠିକି।
ଉଁ ହୁଁ।
ଆଉ କଣ ଖାଇଥିଲେ ମ୍ୟାମ ଏବେ?
ଆଜି ଏ ଖାଇଥିଲି କଣ ଆଜି ଖାଇଥିଲି ଭାତ ଖାଇଥିଲି ଡାଲି। ଆଉ ଖାଇଥିଲି ମଞ୍ଜା ତରକାରୀ ବଡିଚୁରା।
ଆଚ୍ଛା।
ବାଇଗଣ ଛେଚା ଆଉ ଦହି ବାଇଗଣ।
ହଉ ତାହେଲେ ମ୍ୟାମ ଆପଣ ସହ କଥା ହେଇ ଭଲ ଲାଗିଲା ଆଉ। ଆଉ ଟିକେ ପରେ କଲ କରିବି ଆଜ୍ଞା।
ହଁ ହଉ।